ସନ୍ଧ୍ୟା
ତୁମେ ସନ୍ଧ୍ୟା। ମୁଁ ଏଇ ଛାତଉପରେ ଟିକେ ପବନ ଖାଉଥିଲି ଆଉ। ଆଉ ଆପଣ କଣ
ଆଛା ମୁଁ ବି ଏଇ ଛାତଉପରୁ ଟିକେ ଆସିଲି ବର୍ଷା ଉଠେଇଛି ଭଲ ଦେ ଖାଯାଉଛି ପୁରା ପରିବେଶଟା ସେଥିପାଇଁ ଉପରକୁ ଆସିଛି ଆଉ।
ମୁଁ ବି ସେଇଠି ଛାତଉପରେ ବୁଲୁଥିଲି ଆଉ ଗରମ ଲାଗୁଥିଲା ଖେଳିକି ଆସିଲି ତ।
ଆଚ୍ଛା ଆପଣ ଖେଳୁଚନ୍ତି?
ହଁ ଆମେ ଟିକେ ଖେଳୁଥିଲୁ ଅବିକା କ୍ରିକେଟ୍ ଟିକେ।
ଆଚ୍ଛା କ୍ରିକେଟ୍ ଆପଣଙ୍କ ପସନ୍ଦକି?
ମତେ ବହୁତ୍ ପସନ୍ଦ ଛୋଟୋ ବେଳୁରୁ। ତମେ ଖେଳନି?
ଆଚ୍ଛା ନା ମୋତେ ଟିକେ ବ୍ୟାଡ଼ମିଣ୍ଟନ୍। ପସନ୍ଦ କିନ୍ତୁ ମୁଁ ଏବେ ଖେଳାଖେଳି ଟିକେ କରୁନି ବଡ଼ପିଲା ହେଇ ଗଲିଣିି ତ।
ହଉ ହଉ। ମତେ ବି ବ୍ୟାଡମିଣ୍ଟନ୍ ଭଲ ଲାଗେ ଜେ କିନ୍ତୁ ତା ସହିତ ଭଲ ହଁ ହଁ ପାଟନର୍ ଥିବା ଦରକାର ଖେଳିବାପାଇଁ।
ହଁ ଅଁ ପାଟନର୍ ନହେଲେ ମଜା ଆସିବନି ନହେଲେ।
ହଁ।
ହଁ। ଆଉ ଆପଣ ଖାଇଥିଲେ କଣ ସନ୍ଧ୍ୟାରେ ନା ଯୋଉ ଖରାବେଳେ?
ଖରାବେଳେ ଆଜି ପଖାଳ ଦି କଂସା ଖାଇଥିଲି ଦି କଂସା ପଖାଳ। ତାହିତ ଟିକେ ଆଳୁ ଆମ୍ବୁଲ ଝୋଳ ମାନେ ଆମ୍ ବୁଲ ଝୋଳରେ କଣ ପଡିଥିଲା କହିଲ ବାଦାମ୍ ବଢି କାକୁଡି ଆଉ ଟିକେବି ଧନିଆ ପତ୍ର କଞ୍ଚାଲଙ୍କା ପିଆଜ ରସୁଣ ଦଳା ହେଇଥିଲା ତା ଆଳୁ ଝୋଳଟେ ହେଇଥିଲା ଆଉ ଆଉ ହେଇଥିଲା ବାଦାମ୍ ଚଟଣି। ଆଉ ଖାଇଥିଲୁ ଅ ଭଜା ଆଉ ଆମ୍ବ ଆଉ ଗୋଟେ ଦଳାଦଳି ହେଇଥିଲା ଆଉ। ଆଉ ତମେ କଣ ଖାଇଥିଲ?
ମୁଁ ବି ସେଇ ଆଜି ଖରାବେଳେ ଟିକେ ପଖାଳ ଖାଇଦେଇଥିଲି ସକାଳେ ଆଜି ଆମ ଘର ପାଖକୁ କୋଉ ଗୁପ୍ ଚୁପ୍ ବାଲା ଆସିଥିଲା ଆମେ ଟିକେ ଗୁପ୍ ଚୁପ୍ ଖାଇ ଦେଇଥିଲୁ ହଁ। ଗୁପ୍ ଚୁପ୍ ମୁଁ ତିରିଶି ଟ ଆଚ୍ଛା ଆଚ୍ଛା ମୁଁ ତିରିଶି ଟଙ୍କା ରେ ଗୁପ୍ ଚୁପ୍ ଆଜି ସକାଳେ ଖାଇ ଦେଇଥିଲି ଦଷ୍ଟା ଖଣ୍ଡେ ବେଳେ। ଆଉ ପଖାଳ ଖାଇବାକୁ ଆଉ ଇଚ୍ଛା ହେଲାନି ଦଷ୍ଟା ବେଳେ। ତ ହେଇଥିପାଇଁ ମମିକୁ କହିଦେଲି ମମି ଟିକେ ଖରା ବେଳେ ପଖାଳ ନେ ଖାଇଦେବି। ହଁ ପଖାଳ ଖାଇଦେବି ବୋଲି କହିଲି ପଖାଳ ଆଉଛି ବଢ଼ି। କି ଆଳୁ ଚୂରା ଆଉ ହଉଛି ଶାଗ ଭଜା ଆମ୍ବ ଛତୁ ଭଜା ହେଇଥିଲା। ଏମିତି ଖାଇଦେଲୁ ଲଗେଇକି ଟିକେ ଆଉ
ଭଲ ଆଉ ଭଲ ଖାଇବା ଖାଇଛୁ ଆଉ ଗରମ କେମିତି ହଉଛି
ହଁ ଆଜି ଦିନରେ ବହୁତ ଗରମ ହଉଥିଲା କିନ୍ତୁ ଏଇ ସନ୍ଧ୍ୟାବେଳେ ଟିକେ ପାଗ ପାଉଁଳେଇ ଦେଇଛି ଟିକଏ ଭଲ ଲାଗୁଛି ପରିବେଶଟା
ହଁ ଆମ ଏପଟେ ବି ସେଇ
ହୁଁ ଆଉ କୁହନ୍ତୁ କଣ କେମିତି କେମିତି ଅଛନ୍ତି କଣ ନାହିଁ ଘରେ ସମସ୍ତେ?
ମୁଁ ଭଲ ଅଛି ଘରେ ସହିତ ବହୁତ ଭଲ ଅଛନ୍ତି, ଆ ଆପଣଙ୍କ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି। ଖାଲି ମୋ ଜେଜେମାଙ୍କର ଟିକେ ଦେହ ସବୁବେଳେ ଅସୁସ୍ଥ ରହୁଛି ଆଉ।
ବୟସ ହେଲାଣି କି ତାଙ୍କର?
ହଁ ଆସିକି ବା ପଞ୍ଚସ୍ତୁରୀ କି ପାଖାପାଖି ହୋଇଗଲାଣି ଆଉ।
ବୟସ ହେଲାଣି ସେଥିପାଇଁ ଦେହ ଟିକେ ଖରାପ ରହିବ ଆଉ।
ଗୋଡ଼ ଲମ୍ବେଇକି ବସୁଛି ତ ସେଥିପାଇଁ ତା ଗୋ ହଁ ସବୁବେଳେ ଗୋଡ଼ ଲମ୍ବେଇ ବଶୁଚି ବୋଲି ତା ଗୋଡ଼ ଗୁଡ଼ା ବି ଫୁଲି ଯାଉଛି। ଏଆ ଅସୁବିଧା ହଉଛି ଆଉ।
ହଁ ବୟସ ହେଲେ ଟିକେ ଦେହ ଖରାପ ହୁଏ ଜଗିବେ ଟିକେ ମଝିରେ ମଝିରେ ଆଉ ଚେକ ଅପ୍ କରୁଥିବେ ଆଉ।
ହଁ ତାକୁ ବି ଡାଇବେଟିସ୍ ହେଇଯାଇଛି ତା ପରେ ବ୍ଲଡ଼ ପ୍ରେସର ବି କମ୍ ରହୁଛି। ମାନେ ଆଉ ଥାଇରଏଡ଼୍ ବି ଅଛି ସବୁ ପ୍ରକାର ଅସୁବିଧା ତା ଦେହରେ ଅଛି।
ଆରେ ତାହେଲେ ତ ଭଲସେ ଜଗିବାକୁ ପଡିବ।
ହଁ ତାକୁ ବହୁତ ମାନେ ଇଏରେ ଜଗା ହେଉଛି ଆଉ।
ଉଁହଁ ଆଉ ସମସ୍ତେ ଭଲ ଅଛନ୍ତି?
ହଁ ଆମେ ମୁଁ ଭଲ ଅଛି, ଆଉ ଆପଣ କେମିତି ଅଛନ୍ତି?
ହଁ ମୁ ବି ଭଲ ଅଛି ଆଉ ଆଉ କୁଆଡେ? ବୁଲାବୁଲି ନାହିଁ ଖରା ଛୁଟି ରେ?
ନା ଖରା ଛୁଟିରେ କୁଆଡ଼େ ବୁଲାବୁଲି କରିବୁ ସେଇ ଯାଇ ଯାଇ ସେଇ ଆ ବଜାର ଟିକେ ଯିବୁ ନହେଲେ ଆଉ କୁଆଡେ ଠାକୁରଙ୍କ ପାଖକୁ ଟିକେ ଯିବୁ ଆଉ ନହେଲେ କି କିଛି ନାହିଁ। ଆଉ ଚାଲୁନାହାନ୍ତି ଗୋଟେ କାମ କରିବା ଜଗା ଦର୍ଶନ ଟିକେ କରିଆସିବା।
ଯିବା ଯିବା କେବେ ଗୋଟେ ଆରି ଭିତରେ ଯିବା।
ହଁ ଯାଇ ଟିକେ ଜାଗାକୁ ଦେଖି ଆସିବା ଜାଗାକୁ କେବେଠୁ ଦେଖିନାହାନ୍ତି କଣ କେମିତି ପରିବେଶ ରହୁଛି ଟିକେ ଦେଖି ଆସିବା ତାକୁ। ଆଉ ଆପଣଙ୍କର ଏଇଠି ବର୍ଷା ହେଲାଣି ନା ହେଇନି?
ନାଇଁ ବର୍ଷା ହେଇନି ବାସ୍ ଖାଲି ପବନ ଦଉଛି ବର୍ଷା ହେଇ ହେଲା ଭଳିଆ ଉଠେଇଛି।
ଆମ ଏଠି କଣ ଟିକେ ଜିପି ଜିପ୍ ପି ହେଇ ଷ୍ଟାର୍ଟ କରିଦେଲାଣି ମୁଁ ଚେୟାର ପକେଇକି ବସିଛି। ଛାତ ଉପରେ ମୋ ଉପରେ ପାଣି ବୁନ୍ଦୁ ବୁନ୍ଦୁ ହୋଇକି ପଡ଼ିଲାଣି।
ହବ ବୋଧେ ଆଉ।
ହଁ ଆକାଶ ପୁରା କଳା ମେଘ ଢାଙ୍କିକି ପୁରା ଅଛି।
ଆମର ବି ସେମିତି ଅଛି କିନ୍ତୁ ବର୍ଷା ହେଇନି ହବ ବୋଧେ ଆଉ ତମ ଆଡେ ହେଇକି ଆମ ଆଡେ ହବ
ଓହୋ ହଁ ସେଇଆ ହେଇଥିବ ଆଉ। ଆପଣଙ୍କ ଘରକୁ କିଏ କୁଣିଆ ମୟନ୍ତ ସବୁ ଆସିଲେଣି ନା ଆସିନାହାନ୍ତି ରଜ ପାଇଁ?
ନାଇଁ ଆସିବେ କଣ ଗରମ ହଉଛି ବୋଲି ଆମେ ତା ମନା କରୁଛୁ। କାରଣ ଆମ ନିଜେ ଏଠି ଚଳିବା ଅସମ୍ଭାଳ ହେଇଯାଉଛି ତାଙ୍କୁ ଡାକିକି କୋଉଠି ରଖିବୁ।
ହଁ ସେଇଟା ବି ସତ କଥା ନିଜେ ତ ଶୋଇବା ଉଁ ଉଠିବା ପାଇଁ ଭାରି ଅସୁବିଧା ହଉଛି ଏ ଗରମରେ। ନିଜେ ଛାତ ଉପରକୁ ସପ୍ ଫପ ଧରିକି ଆସୁଛନ୍ତି ଶୋଇବା ଏବେ ଆଉ ସେମାନେ ସବୁ ଆସିଲେ କୋଉଠି କଣ ହଁ। ତାହେଲେ ଆପଣଙ୍କ ଘରକୁ କିଏ ଆସିବେନି ଆମ ଘରକୁ କିନ୍ତୁ ବହୁତ କୁଣିଆ ଆସିବାର ଅଛି।
କାହିଁକି ତମର କଣ ଆଗକୁ କିଛି ଉଁ
ନା ସେମିତି କିଛି ନାହିଁ ରଜ ଛୁଆଙ୍କର ସବୁ ଛୁଟି ଅଛି ନା ରଜ ପାଇଁ ତ ସମସ୍ତେ ପଳେଇ ଆସିବେ। ହଁ ସମସ୍ତେ ପଳେଇ ଆସିବେ ତାପରେ ବି ମୋ ଦାଦାଙ୍କ ପୁଅର ବି ଜନ୍ମଦିନ ଅଛି। ତ ସେଥିପାଇଁ ବି ଏଁହିଂ ସମସ୍ତେ ଆସିବେ ଏକାଥରକେ ସାରିକି ଜନ୍ମଦିନ ଯିବେ ଆଉ।
ଭଲ ତମେ ବହୁତ ମଜା କରିବ ଆଉ।
ହଁ ସେଇଭଳିଆ ମଜା କଣ ଘରେ ମେଞ୍ଚେ ପଶିଲେ କଣ ମଜା ଲାଗିବ? ଅଳ୍ପ କିଏ ଅଳ୍ପ ହେଲେ ଲୋକ ହଁ ଭଲ ଲାଗିବ ବହୁତ ଲୋକ ହେଇଗଲେ କଣ ମଜା?
ଆରେ କି ସୁନ୍ଦର ପବନ ଦଉଛି।
ଆଜ୍ଞା କଣ କହିଲେ?
ବହୁତ ସୁନ୍ଦର ପବନ ଦଉଛି।
ହଁ ବଢ଼ିଆ ସୁନ୍ଦର ପବନ ଦଉଛି ଭଲ ବି ଲାଗୁଛି। ଏନଭାରମେଣ୍ଟଟା ପୁରା ଆଉ ହଁ।
ହଁ ହଉ ରାତିରେ କଣ ପୁଣି ତମ ରାତିରେ କଣ ରୋଷେଇ ହବ?
ରାତିରେ ସେମିତି କିଛି ତ ମୋତେ ଠିକୟସେ ଜଣା ନାହିଁ କାଲି ରାତିରେ ଆମର ଟିକେ ଛୋଲେ ତରକାରୀ ହେଇଥିଲା କିନ୍ତୁ ମୁଁ କାଲି ଖାଇନଥିଲି କାହିଁକିନା ମୁଁ କାଲି ବହୁତ ଖାଇ ଦେଇଥିଲି ଖାଇବା ସନ୍ଧ୍ୟାବେଳେ ମୁଁ ଆଉ ଖାଇନଥିଲି। ଆଉ ଛୋଲେ ମୋ ପାଇଁ ଟିକେ ର ଖିଛନ୍ତି ଯଦି ହେବ ମୁଁ ସେଇ ଛୋଲେ ରୁଟି ଟିକେ ଖାଇବି।
ହଁ କାଲି ରାତିର ଛୋଲେ ଆଜି ଖାଉଛନ୍ତି?
ହଁ ଆଉ କଣ କରିବା ମୋତେ ଟିକେ ଭଲ ଲାଗେ ତ ଛୋଲେ। ତ ସେଇଆାକୁ ଟିକେ ଖାଇଦବା। ନା ଖରାପ ହେଇନଥିବ ଫ୍ରିଜ୍ ଭିତରେ ଅଛି। ତ ଲାଇନ, ତ ଆଜି କାଇଁ ଖାଇବେ କାଲି ଖାଇବେ। ଇଁହିଁହିଂ ନା ନା କାଲି ସକାଳକୁ ସେ ବହୁତ ଖରାପ ହେଇଯାଇଥିବ ସେ ଫ୍ରିଜ ଭିତରେ ଅଛି ବୋଲି ଗୋଟେ ଦିନ ହଁ ଚଳିଯିବ ଖାଇଦେବି।
କୁହନା ଆଜି କାମ କରି କରି ହତାଶ ହେଇଯାଇଛି।
କଣ କାମ କରୁଥିଲେ ଆପଣ ଆଜି?
ଏଇ ଘର ସଫା ଘର ଝଡା ବାସନମଜା ରୋଷେଇ ଦାୟିତ୍ୱ ଟିକେ ମୋ ଉପରେ ପଡିଯାଇଛି ତ
କାଇଁ ଆଜି ଆପଣଙ୍କର କଣ କି ଆପଣଙ୍କ ମମି ନାହାଁନ୍ତି କି?
ମମି ଅଛନ୍ତି ଯେ ତାଙ୍କ ଦେହ ଭଲ ନାହିଁତ ସେଇଥିପାଇଁ ମୋ ଉପରେ ଟିକେ ପ୍ରେସର ପଡିଗଲା।
ଆଚ୍ଛା ଆଚ୍ଛା କଣ ହେଇଛି ମମିଙ୍କର ଦେହ?
ହଁ ଏବେ ଆମର ଉଁ ଜରଥଣ୍ଡ। ଟିକେ ହେଇଯାଇଛି ଆଉ।
ହଁ ଏଇ ଋତୁ ପରିବର୍ତ୍ତନ ହେଉଛି ନା
ହଁ ସେଇ ସେଇ ଋତୁ ପରିବର୍ତ୍ତନ ସେଇଥିପାଇଁ
ଅହ ସେଇଥିପାଇଁ ଟିକେ ହେଇଯାଉଛି ଟିକେ ଅସୁବିଧା ଥଣ୍ଡା ଜର ହେଇଯାଉଛି ଆଉ। ଆଚ୍ଛା ଆଚ୍ଛା ଅ ଆପଣ ଆଜି କଣ ରୋଷେଇ କରିଥିଲେ ତାହେଲେ ଖରାବେଳେ?
ଆଜି ତ ମୁଁ ପଖାଳ ଖାଇଦେଲି ସେଇଥିପାଇଁ ଆଉ ମାନେ ଶୁନ ବେଶି କିଛି କରିପାରିନଥିଲି ତ ପଖାଳ କରିଦେଇଥିଲି।
ଆଚ୍ଛା ଆଚ୍ଛା ଆଉ ସନ୍ଧ୍ୟାଏଳୁକୁ କଣ ରୋଷେଇ କରିବେ ପୁଣି?
ସନ୍ଧ୍ୟା ଅଳକୁ ରୁଟି କରିବି ତା ସହିତ ଦେଖିବା କଣ ଗୋଟେ ତରକାରୀ ନ କଲେ ଖାଲି ରୁଟି କଣ ଖାଇହବ ଚୋବେଇ ଚୋବେଇ?
ନା ନା ଆପଣଙ୍କ ଗାଈ ଫାଇ ନାହାନ୍ତି କି କ୍ଷୀର ଫିର ଆସୁନି କି?
ନା ଗାଈ ଅଛି କିନ୍ତୁ କ୍ଷୀର ଦଉନି ଆଉ।
ଆଉ ଗାଈ ଯଦି ଥାଆନ୍ତା ତାହେନେ ବଢ଼ିଆ ହେଇଇଥାନ୍ତା ଆପଣଙ୍କର କ୍ଷୀର କ୍ଷୀର ହେଇଗଲେ ରୁଟିରେ
ହଁ ସେଟା ହେଇଥିଲେ ସେ ଗୋଟେ ଆୟ ହେଇଯାଇଥାନ୍ତା। ଖାଲି ଖାଲି ତ ଖାଇହବନି ନା ତାକୁ କିଛି ବନେଇବାକୁ ପଡିବ।
ହଁ ଅଁ। ଆଚ୍ଛା ଆମ ଏପଟେ ହେଇ ବର୍ଷା ଚାଲୁ ହେଇଗଲାଣି ଆପଣଙ୍କର?
ହଁ ଆମର ପକେଇଲା।
ଅ ହୋ ହଁ ଆମ ଏପଟେ ବର୍ଷା ଟିକେ ଷ୍ଟାର୍ଟ ହେଇଗଲାଣି। ସେ ଝିପିଝିପି ଝିପିଝିପି ହେଉଛି ବିଜୁଳି ବି ଆସ୍ତେ ଆସ୍ତେ ମାରିଲାଣି।
ହଁ।
ଆଜିରେ। ଆଜି ରାତିରେ ନିଦଟା ବି ବଢ଼ିଆ ହବ ଯଦି ଏମିତି ବର୍ଷା ହେଲା ଆଜି ଯଦି ବର୍ଷା ହେଲା ନିଦଟା ତାହଲେ ଆଜି ରା ସେଥିରେ ବଢ଼ିଆ ହବ।
ହଁ ସେଇଟା ତ ଦି ଦିନି ହେଲା ମୁଁ ବି ଶୋଇପାରିନି ସେଇଟା ଗରମ ପାଇଁ।
ହଁ ବହୁତ ଗରମ ଲାଗୁଛି ନା ସେଥିପାଇଁ ସୋଇ ହଉନି ଆଉ ହଁ ଆଉ ଆପଣ ସନ୍ଧ୍ୟା ଫନ୍ଧ୍ୟା ଦିଅନ୍ତିନି କି?
ନାଇଁ ସନ୍ଧ୍ୟା ଦିଏନି ସନ୍ଧ୍ୟା ମୋ ସାନ ଭଉଣୀ ଅଛି ଦେଇଦବ ମୁଁ ଏତେ କାମ କରିଛି ନା ଦିନ ସାରା। ନାଇଁ ମୁଁ କହିଲି ତୁ ଆଜି ସେ ସନ୍ଧ୍ୟା ଦେଇଦେ।
ହ ନହେନେ ନାଇଁ ଆପଣ ସବୁଦିନ ସନ୍ଧ୍ୟା ଦିଅନ୍ତି?
ହଁ ଦିଏ ସେଟା ମୋର ନିୀତିଦିନିଆ କାମ ଥିଲା।
ଆଚ୍ଛା ଆଚ୍ଛା ଆଉ ଆପଣ ବୁଲାବୁଲି କରିବାକୁ ଯାଉ ଆସୁନାହାନ୍ତ ସେ ଆମ ଗାଁ ଆଡ଼େ।
ଖଲି ଆମ ଏପଟେ ବି ଇ ଅଛି ଯେ କଣ କହିଲ? ଆମ ପାଖ ଗାଁ ରେ ରଜ ବହୁତ ଭଲସେ ପାଳନ କରାଯାଏ। ଭାବୁଛି ସେଇଠିକି ଯିବି ତମେ ନହେଲେ ଆସୂନ ମୁଁ ତମକୁ ନିମନ୍ତ୍ରଣ କଲି।
ଆପଣଙ୍କ ଗାଁ ପାଖରେ ଆମର ପା ଗାଁରେ ହୁଏ ବଢ଼ିଆ ଆପଣ ଆମ ଗାଁକୁ ଆସନ୍ତୁ। ଭଲ ହୁଏ ମୁଁ ଆପଣଙ୍କୁ ବୁଲେଇବି ଗାଁରେ ହଁ। ଆସିବେ ଆପଣ ନିମନ୍ତ ନିମନ୍ତ୍ରଣ ରହିଲା ଗାଁକୁ ଆସିକି ଟିକେ ଆମ ସହିତ ରଜ ମହୋତ୍ସବରେ ଟିକିଏ ରୁହନ୍ତୁ ମଜା କରନ୍ତୁ କେବେ ଆପଣ ର ସେମିତି ମାନେ ପାଳନ କରିଛନ୍ତି କି କରିନାହାନ୍ତି ମାନେ ଯେମିତି ରଜ ପ୍ରକୃତରେ ହବାକଥା।
ନାଇଁ ସେମିତି ପ୍ରକୃତ ରଜ ମୁଁ କେବଳ ତ ପାଳନ କରିନି। ମୋର ମନେ ଅଛି ମୁଁ ଏଇ ଖରା ଛୁଟି ରଜ ଛୁଟିରେ ମୁଁ ମାମୁଁ ଘରୁକୁ ପଳାଏ ଛୋଟବେେଳେ। ବର୍ତ୍ତମାନ ତ ବଡ ପିଲା ହେଲିଣିି ନା ଆଉ ସେମିତି ମାମୁଁ ଘରକୁ ତ ଯାଉନି ଗାଁରେ ରହୁ ଆଉ ନହେଲେ କୁଆଡେ ବୁଲାବୁଲି ଆମେ ସାଙ୍ଗମାନେ ଯାଉ ନହେଲେ ସେମିତି କିଛି ଖାସ୍ ନାହିଁ।
ଆଚ୍ଛା ଆଚ୍ଛା। ନା ଆମେ କିନ୍ତୁ ରଜ ଛୁଟିରେ ମୁଁ ମାମୁଁ ଘରକୁ ବେଶୀ ଯିବାକୁ ଟିକେ ଭଲ ପାଏନି। ବେଳୁରୁ ମୋ ତ ଆମ ମାମୁଁ ଘରେ କଣ କି ପିଲା ବେଶୀ ନାହାଁନ୍ତି, ମାମୁଁ ଝିଅମାନେ ସବୁ ଛୋଟ ଛୋଟ। ଆ, ଆମେ ତାଙ୍କଠୁ ବହୁତ ବଡ ହେଇଯାଉଚୁ, ଯୋଉ ସେଥିପାଇଁକି ଆମର ଟିକେ ତାଙ୍କ ସହିତ ଭଲ, ମାନେ ଏମିତି ନ- ଛୋଟ ପିଲାଙ୍କ ସହିତ ତୋମେ କଣ ମାନେ ସମୟ ବିତେଇବ, ତ ଆମ ବଡ୍ ବଡ଼ ପିଲା ତ ହେଇଗଲୁଣି ତ ସେଥିପାଇଁ ମାମୁଁ ଘରେ ସେମିତି କେହି ନାହାନ୍ତି। ଯୋଉଠି ବସିକି ଟିକେ କଥାବାର୍ତ୍ତା ସେମିତି ନାହାନ୍ତି ବୋଲି, ଆମେ ସେଥିପାଇଁ ମାମୁଁରକୁ ଯିବାକୁ
କାଇଁ ତୋ ମାମୁଁ ଘର ବଡ ଫ୍ୟାମିଲି ନୁହେଁ କି?
ହଁ ମାମୁଁ ଘର ବହୁତ ବଡ଼। କିନ୍ତୁ ମାମୁଁ ଘରୁ ସେମିତି ଆମେ ଯେମିତି ଆମ ଘର ପାଖରେ ଆମ ବୟସ ଙ୍କ ସବୁ ପିଲା ଅଛନ୍ତି ବସି ଉଠା ଖେଳକୁଦ ଆମେ କରୁ। କିନ୍ତୁ ସେଠିକି ଗଲେ ସେଠି କେହି ତୋମ ସହିତ ମିଶିବା ପାଇଁ ନାହାଁନ୍ତି। ତୋମକୁ ବହୁ ଥି ମାନେ ବିରକ୍ତି ଲାଗିବ, ହଁ ଭଲ ଲାଗେନି ସେଠି ଜମା ବି। ତ ସେଥିପାଇଁ ଆମେ ବହୁତ କମ୍ ଯାଉ, ଯଦି ବି ଯାଉ ସେଇ ଏବେ ତ ସେଇ ଗୋଟିଏ ଦିନରେ ଯିବୁ ଗୋଟିଏ ଦିନରେ ଆସିବୁ। କିନ୍ତୁ ଆଗରୁ ଆମେ ଯଦି ଯାଉଥୁଲୁ ଅତି ବେଶୀରୁ ଦୁଇ ଦିନ କି ତିନି ଦିନି। ହେଲା ସେଥିରେ ମମିର ମୁଣ୍ଡ ଖରାପ କରିଦବୁ, ମମି ଚାଲ୍ ଯିବା